ହ୍ୟାଲୋ।
ହ୍ୟାଲୋ।
ଆଜ୍ଞା କଣ କରୁଥିଲେ ଏବେ?
କିଛି ନାହିଁ ଏଇଠି ବସିଛି ଆଉ। ଆପଣ କଣ କରୁଥିଲେ?
ମୁଁ ଏଇ ବସି ଟେ ଭଲ ପାଗ ଦେଇଛି, ଏବେ ଟିକେ ବର୍ଷା ଟିକେ ଟିକେ ପକଉଛି, ମୁଁ ଗୋଟେ ଆମର ଗୋଟେ ଘରେ ବସିକିନା ମୁଢ଼ି, ମିକ୍ସଚର ଆଉ ଏମତି ପିଆଜ, କାଟି କଞ୍ଚା ଲଙ୍କା, ଧନିଆ ପତ୍ର ଏମତି ମିଶେଇ ଖାଉଛି ଆଉ। ହଁ
ଆଚ୍ଛା ଆଚ୍ଛା ପାଗ ଟା ତାହେଲେ ହେଇଛି ଆଜି ବର୍ଷା ହେଇଛି ଆଁ?
ହଁ ପାଗ ତ ବହୁତ ଭଲ ଦେଇଛି। ତା ସହିତ ଭଲ ମାନେ ଆମର ଯେମିତି ପାଗ ଭଲ ହେଇଛି ତା ସହିତ, ମାନେ ପାଗକୁ ଭଲ ମିକ୍ସଚର୍ ଏନ୍ତି ମିକ୍ସଚର ମାନେ ଘର ତିଆରି ମିକ୍ସଚର। ଆମ ଗାଁ ପାଖରେ ଯୋଉ କରନ୍ତି ସେ ଜଣେ ଦିଏବେ ତାଙ୍କଠୁ ଆଣିଥିଲୁ ଏମିତି ଖାଉଥିଲି ଆଉ। ଆପଣ କଣ ଖାଇଲେ? ବର୍ଷା ହେଇଚି ନା ନାଇଁ ଆପଣଙ୍କ ଆଡ଼େ?
ମୁଁ ହଁ ବର୍ଷା ଆଜି ଦିନ ବେଳୁ ହଉଛି, ମାନେ ଏବେ ଯାଇ ଟିକେ କମିଚି ବର୍ଷାଟା, ପୁଣି ବୋଧେ ରାତିରେ ବର୍ଷା ହବ। ପାଗ ତ ଜୋର ହେଇ କିଛି ପାଗ ତ ହେଇଛି ଏବେରୁ। ମୁଁ ଯାଇଥିଲି ଟିକେ ମାର୍କେଟ ଆଡେ ସେପଟେ ଜଳଖିଆ ଟିକେ ଖାଇ ଦେଇଥିଲି ଆଉ।
ଆଚ୍ଛା ଭଲ ନା ଏଇ ପାଗକୁ ଜଳଖିଆ ତ ନିହାତି ଭଲ। କିନ୍ତୁ ଘରେ ବନେଇକି ଖାଇଲେ ଯେମିତି ଆମର ବର୍ଷା ପାଗ କୁ ହଁ ବର୍ଷା ପାଗକୁ ଯେମିତି ପକୁଡି ହଁ ପକୁଡି ପାମ୍ପଡ ହଉ ନହେଲେ ମସଲା ପାମ୍ପଡ। ଆଉ ଏମିତି ସବୁ ବନେଇ ଖାଇଲେ ଭଲ। କିନ୍ତୁ ମାନେ ସାଙ୍ଗେ ସା ସାଙ୍ଗେ ଯେହେତୁ ଆମର ସଙ୍ଗେ ସଙ୍ଗେ ଆମେ ଗୋଟେ ଜିନିଷ କରିପାରିବାନି। ସେମିତି ଆମର ଯେମିତି ଆପ ଏବେ କହିଲେ ଯେମି ପକୁଡି ପକୁଡି ଟା ଆପଣ ନିଜେ ବନେଇ ପାରିବେ ଘରେ। ମାନେ ବନେଇକି ଖାଇ ପାରିବେ। ମାନେ ନିଜେ ବନେଇଲେ ତ ଆହୁରି ଭଲ ଲାଗେ। ତ ପାଗକୁ ତ ଭଲ ଲାଗେ। ଭାରତ ଉଜ୍ଜ ଗ୍ୟାସ୍ ଠୁ ଆରମ୍ଭ କରିକି ଭାରତ ଗ୍ୟାସ୍ ସେମିତି ସବୁ ତ ସୁବିଧା ତ ଅଛି। କିନ୍ତୁ ଚୁଲି ରେ ରୋଷେଇ ଟା କଲେ ଭଲ ଆସେ। ତାର ସ୍ଵାଦ ବି ବଢିଥାଏ। ଆମେ ଯୋଉ ଆମେ ଆଣି ତିଆରି ଗ୳୲ସ ଏମାନେ ଯେମିତି ଉଜ୍ଜଳା ଗ୍ୟାସ୍ ହେଲା। ଏଇ ଯେମିତି ଗ୍ୟାସ୍ ରୁ ଯୋଉଟା ରୋଷେ କହୁଛି କିନ୍ତୁ ସେଇ ରୋଷଟା ଭଲ ନୁହେଁ। କାରଣ ସେଟା ଗୋଟେ ବିଷାକ ଗ୍ୟାସ ହୋଇଥାଏ ତ ସେଥିପାଇଁ ଆମର ଦେହ ବି ଖରାପ ହେଇଥାଏ। ତ ଏବେ ଦେଖିବେ ଆପଣ ଚାଳିଶ ପଇତିରିଶ ବ ଷ ହେଲେ ଲୋକଙ୍କୁ ହାର୍ଟ ଆଟା ହେଇଯାଉଛି। ତା ସହିତ ଯେମିତି କି ଆମର ହୃଦ ରୋଗ ତ ଫାଷ୍ଟ ହେଇଯାଉ ଛି ପ୍ରଥମ କରିକି। ତାପରେ ଆମର ଯେମିତି ରହୁଛି ମାନେ ଦେହ ଖରାପ ଅଟୋମଟିକ ହବ। ସ ସାଙ୍ଗେ ସାଙ୍ଗେ ତ ତା ଅପେକ୍ଷା ଆମର ଯଦି ଏବେ ତ ଲୋକ ଆଉ କେହି ବି ଜାଳ କାଠ ଜାଳ କରିକି ଆଉ କରନ୍ତି ଆଗରୁ ଘଷି ଜାଳ କରନ୍ତି। ଗୋବର ଯୋଉ ଗୋମାତାଙ୍କର ଯୋଉ ଗୋବର। ହେଣିକି ଖରା ଖରା ଦିନେ ତାକୁ ରଖିଥାନ୍ତି। ବର୍ଷା ଦିନେ ସାରା ତାକୁ ମାନେ ଜାଳଣୀୟ ଦ୍ଵାରା ବ୍ୟବହାର କରନ୍ତି। ସେମିତି କାଠ ଜଙ୍ଗଲରୁ ଆଣନ୍ତି। ଏମିତି ସବୁ ଆଣନ୍ତି ଆପଣଙ୍କ ଆଡେ ଜଙ୍ଗଲ ଅଛି ନା? ନା ନାଇଁ?
ହଁ ଆମ ଯାହାଡେ ଜଙ୍ଗଲ ଅଛି ପାହାଡ ଅଛି।
ଆଚ୍ଛା। ତ ଏମିତି ଆଉ ଭଲ ଯୋଉ ଗାଁ ଆପଣଙ୍କର ଗାଁ ରହୁଛନ୍ତି ନା ସହରରେ ବାସ କର। ନ୍ତି।
ଗାଁରେ ଗାଁରେ।
କିନ୍ତୁ ଗାଁର ମାନେ ମତେ ତ ଭଲ ଲାଗେ। ଗାଁ ମାନେ ସହର ଅପେକ୍ଷା ଗାଁର ପରିବେଶ ମତେ ଭଲ ଲାଗେ। ଯେମିତି କି ଆମର ଗାଁରେ ମାନେ ଲୋକଙ୍କର ଯଦି ଆମର ହଠାତ୍ ଯଦି କଣ କିଛି ହେଇଗଲା। କି ଭାବନ୍ତୁ ଜଣଙ୍କ ଘରେ କେହି ନାହାନ୍ତି ପୁରୁଷ ଲୋକ। ହ ତ ଜଣେ ଦୁଇ ଜଣ ନାରୀ ଅଛନ୍ତି ଭାବି ନିଅନ୍ତୁ। ସେ ଦୁଇ ଭଉଣୀ ହୁଅନ୍ତୁ କି ଦି ଯା ହୁଅନ୍ତୁ। ଧର ଯାହାର ହଠାତ୍ ଖରାପ ହେଇଗଲା ତ ସେ ଯାଇପାରିବେନି। ଏବେ ସିନା ସବୁ ଗାଡି ସୁବିଧା ହେଇଗଲା। ଆଗରୁ ଆଉ ଏମିତି ଯାନ ଯାନବାହାନ ସୁବିଧା ନଥିଲା। ଗମନାଗମନ ନ ଗମନାଗମନ ଯିବାର ସୁବିଧା ବି ନଥିଲା। ତ ସେମିତି ଏବେ କିନ୍ତୁ ସୁବିଧା ତ ନିହାତି ରହିଛି। କିନ୍ତୁ ମୁଁ କହିବା କଥା କି ମାନେ ଆପଣଙ୍କ ମୋ ଦୃଷ୍ଟିରୁ ମୋ ଦୃଷ୍ଟିରୁ ମାନେ ସହର ଅପେକ୍ଷା ଗାଁ ଟା ବହୁତ ଭଲ। ତ ଆପଣ କଣ କହିବେ। ଗାଁ ଭଲ ନା ସହର ଭଲ।
ମୋ ପାଇଁ ଗାଁ ଟା ହିଁ ଭଲ ଦେଖିନାହାନ୍ତିକି? ଏମତି ମାନେ ପୁରୁଣା କାଳିଆ ଲୋକ ଲୋକ ଆଗରେ କଣ ବର୍ଷା ଦିନେ ଫଳ ଫଳ ନେଇକି ଯାଉଥିଲେ ସବୁ ଚାଷ କରୁଥିଲେ। ଏବେ ନୂଆ ସବୁ ବାହାରଲାନ୍ ଟ୍ରାକ୍ଟର ସବୁ ନେଇଯାଉଛନ୍ତି ହଳ ବୁଲେଇ ଦେଉଚନ୍ତି। ସେ କିଛି ଆଉ କରିହିବାକୁ ଆମକୁ କି କରିବାକୁ ପଡୁନି। ହେତେବେଳେ ସବୁ ଲୋକ ସେ ବିଲ ଫିଲରେ ସବୁ କାମ କରୁଥିଲେ। ଏବେ ତ ଫୁଣି ବର୍ଷା ଦିନ ଆସିଲାଣି।
ହଁ ବର୍ଷା କହୁଥିଲେ ମରୁଡି ଅଛି ବୋଲି କହୁଥିଲେ। ଶୁଣିଥିଲି ବି ଦେଖିଥିଲି ଆ ଯୋଉ ଓ ଟି ଭି ନିଉଜ ଅମର ଯୋଉଟା ଅଛି। ମୁଁ ଏତେ ମାନେ ନିୟୁଜ୍ ଚ୍ୟାନେଲ ଅଛି। ମାନେ ଆମ ଇଏରେ କିନ୍ତୁ ମୁଁ କେବଳ ଓ ଟି ଭି ଟାକୁ ହିଁ ଦେଖେ। ତ ସେଇ ଟେଲିଭିଜନ ଟା ମତେ ଭାରି ପସନ୍ଦ। ସେଇ ମାନେ ଚ୍ୟାନେଲ ଟା। ତ ଦେଖୁଥିଲି ବି ଏବେ ବି କହୁଥିଲେ। ଏ ବର୍ଷ ଅଛି ବୋଲି ମରୁଡି ଥିଲା ହେଲା ବୋଲି କହୁଥିଲେ। ମାନେ ରଜ ବେଳକୁ ବି ଆମର ଏମିତି ବର୍ଷା ହଉନଥିଲା ବହୁତ ଇଏ ହେଇଥିଲା ତ ମାନେ ମୋ କହିବା କଥା ଯା ଆଉ ଭଗବାନଙ୍କର କୃପା ଦୃଷ୍ଟିରୁ ବର୍ଷା ହେଲା ତ ହଉ ମୋ କହିବା କଥା ବି ଅତ୍ୟଧିକ୍ ବର୍ଷା ହେଲେ ବି ବହୁତ ଭଲ। ତ ଏବେ ଚାଷ କାମଟା ଲାଗିବ ଆମେ ତ ଆମେ ଓଡିଶା ଭିତରେ ଆମେ ଆସ ମାନେ ଭାରତ ହଉ କି ଓଡିଶା ହଉ ମାନେ ଆମେମାନେ କହିଲେ ଆମର ପ୍ରାଧାନ୍ୟ ହେଲା କୃଷି କାର୍ଯ୍ୟ ତ କୃଷି କାର୍ଯ୍ୟ ହେଲେ ଆମର ଭାରତ ହଉ କି ଓଡିଶା ଭିତରେ ହଉ ଆମର ବେଶୀ ଆମର ଧାନ ଚାଷ ତ ଧାନ ଚାଷ ଅଲଗା ଚାଷ ତ ହୁଏ। କିନ୍ତୁ ଧାନ ଚାଷ ଯେହେତୁ ମାନେ ସବୁଆଡେ ହେଇପାରେନି ତ ଏମିତି ଧାନ ଚାଷ ପାଇଁ ବର୍ଷାଟା ନିହାତି କିନ୍ତୁ ଅତି ମାତ୍ରାରେ ଅଧିକ ହେଲେ ବି ଖରାପ ତ ଯୋଉଟା ଅଧିକ ହେଲେ କମ ହେଲେ ବି ତ ମଝିଆ ମଝି ରହିଲେ ଭଲ ଆଉ। ଆପଣଙ୍କ ଆଡେ କେମିତି ହୁଏ ଫସଲ ସବୁ, ଏବେ କଣ ସବୁ ଲଗେଇଛନ୍ତି ବାରିରେ?
ଆମ ଆଡେ ଏବେ ଆମର ବାରିରେ ଲଗେଇଥିଲୁ ଏ ଏ ସବୁ ମାନେ ମାନେ ସବୁ ସରିଗଲା ଶାଗ ଲଗେଇଥିଲୁ ଭେଣ୍ଡି ଝୁଡ଼ଙ୍ଗ ଆଉ ଝୁଡ଼ଙ୍ଗ ପରେ ଆଉ କଣ ଟମାଟର ଲାଗିଥିଲା। ସେତିକି ତ ଲାଗିଥିଲା ଆଉ ଏଇ ଯୋଉ ବଇ ବଇତାଳୁ ଲାଗିଥିଲା ବୋଇତାଳୁ ଆଉ ସେତିକି ସବୁ ସରିଲା ଆଉ।
ହଁ। ଆମର ବି ସେମିତି ବାଡିରେ ଲଗେଇଛନ୍ତି, ମୁଁ ବି ଲଗେଇଥିଲି ଗୋଟେ ଦିଟା ଯୋଉ କୋଶଳା ଶାଗ ଏମିତି ଦି ଚାରି ପ୍ରକାର ଖରା ଦିନ ଲଗେଇଥିଲୁ ସେଗୁରା ତ ଗଲାଣିହେରି। ଗ୍ରୀଷ୍ମ ଋତୁୁରେ ସରିଗଲା ଯେହେତୁ ଏବେ ବର୍ଷା ଋତୁ ଆସୁଚି। ତ ସେମିତି ଆମର ଅଛି ମୁଁ ଲଗେଇଛୁ ଏବେ ବି ଲଗେଇଛୁ ତଳି ପକେଇଛୁ ଭେଣ୍ଡି, ବର୍ଷା ଦିନେ ତ ମୋତେ ଭେଣ୍ଡି ଭାରି ପସନ୍ଦ, ଭେଣ୍ଡି ଆପଣ ଶାଗ ଖଡାରେ କରିପାରିବେ ଶାଗ ଭଜା ବି ଭାଜି ପାରିବେ। ତାକୁ ମୁଗ ଡାଲି ପକେଇକି ବହୁତ ଭଲ ଲାଗେ ତା ସହିତ କଣ କହିଲେ ଆମର ଯୋଉ ରହୁଛି ଯେମିତି ଏବେ କହିଲେ କି ମୁଗ ଡାଲି ପକେଇକି ମାନେ ଗୋଟେ ଭଲ ଜିନିଷ କରାଯାଏ କିନ୍ତୁ ମୁୁଗୁନା ଶାଗ ଆଣ ଏବେ ତ ବର୍ଷା ଦିନ, ମୋଗନା ଶାଗ ସୁଜନା ଶାଗ ଆଉ ଏ ଅଧିକାଂଶ ଇଏ ମାନେ ଏବେ ହବ, ତ ଆଉ ତଳଶାଗରେ ପୋକ ଲାଗିଯାଏ ଯୋଉ ଆମର ଯେମିତି ମାଟିରେ ହେବ ଏମିତି ସବୁ ଶାଗ, ଯେମିତି ଆଉ ରହିଲା କୋଶଳା ଲେଉଟିଆ ଖାଇବେ ତ ଲୋକ ନିହାତି ଖାଇ ବେ, ଶାଗଟା ଆମର ଯେହେତୁ ଆମ ଦେହପା ଆମ ଆଖି ପାଇଁ ବି ବହୁତ ଭଲ, ଶରୀରର ଅଙ୍ଗ ଆମର ଯେମତି ଆଖି ଏମିତି ସବୁ ତ ସେଥିପାଇଁ ଆମର ଏବେ ସେଇ ଇଏରୁ ପୋକ ଲାଗିଗଲାଣି ବର୍ଷା ପାଣି ମାନେ ଯୋଉ ଶାଗ ମାଟି ହୁଏ ଯୋଉ ଶାଗଗୁରା ସେଗୁଡା ସବୁ ଜିନିଷ ତ ମାଟିଠୁ ଯେହେତୁ ତଳେ ଯୋଉ ଶାଗଗୁଡା ହୁଏ ସେଟା ଛୋଟ ଛୋଟ ପୋକ ତ ବେଶୀ ଖାଇଯାଆନ୍ତି ସେ ଶାଗ ଶାଗୁଆ କଲର ଯୋଉ ଯୋଉଟା ଆମର ଗୋଟେ ପୋକ ଥାଏ ସେଗୁରା ଏମତି ଖାଇଯାଆନ୍ତି, କିନ୍ତୁ ଏବେ ସେଗୁଡା ଆଉ ଖାଇହବନି। ଲଗେଇ ସିନା ଦେଇଛୁ ଖରା ଥିଲା ବୋଲି ଲଗେଇ ଦେଇଥିଲୁ। ଯେହେତୁ ବର୍ଷା ପକାଇଲାଣି ସେଗୁଡାକ ତ ପୋକ ନିହାତି ହବ ସେଗୁଡାକ ଖାଇ ହବନି। ଏବେ ଆମର ରହିଲା, କଣ ଯୋଉ ଆମର କଣ ଏବେ କହୁଥିଲେ ଆପଣଙ୍କୁ ଖଡା ଯୋଉ ଲଗେଇ ଦେଇଥିଲି ଖରାବେଳେ ଯୋଉଗୁରା ଲଗେଇଥିଲୁ ଖରାଦିନେ ଏଗୁଡା ବର୍ଷା ପକେଇଲାଣି, ଏବେ ସେଗୁଡା ପୁରା ମୋଟ ମୋଟା ହେଇଯିବ ତାର ମୂଳ ସହିତ ସେଇଟା ଗୋଟେ ଏବେ ଗୋଟେ ବେସର ଦେଇକି ଆଳୁ ଭୁଜିଆ ଭାଜିଲେ ବି ହବ ବେସର ଦେଇକି ତାକୁ ଚଟଣି କରିକି ଖାଇହେବ ନହଲେ ରାଇ ବି କରିପାରିବେ ଆପଣ, ଏମିତି କରାହେବ, ତ ଏବେ ଆମର ସଜନା ଶା ଶାଗକୁ ମୁଗୁନା ଶାଗ ଖା ଖିଆ ହବ ଆଉ, ଆପଣଙ୍କ ବାଡିରେ ସବୁ କୋଉ କୋଉ ଶାଗ ଗଛ ଲଗେଇଛନ୍ତି?
ଆମର ଶାଗ ସଜନା ଶାଗ ଲାଗିଛି। ଆମ ବାରିରେ ସବୁ ଯୋଉ କଲର ବାଲା ଯୋଉ ଶାଗ ନୁହଁ ଯୋଉ ବାଡିରେ ତ ଚାଷ କରନ୍ତି କୋଉଟା ନାଲିଆ ହେଇଥିବ କୋଉଟା ଶାଗୁଆ ହେଇଥିବ, ସେଇ ଶାଗ। ଆଉ ଆପଣଙ୍କୁ କଣଟା କୋଉ କଣ ଖାଇବାକୁ ପସନ୍ଦ?
ମତେ ଭଲ ଲାଗେ, ଆମର ମାନେ ଘରୋଇ ଜିନିଷ ମତେ ବେଶୀ ଭଲ ଲାଗେ। ମାନେ ଯା ଆମର ସହ ଅପେକ୍ଷା ଆମର ଘରେ ଯେମିତି ପଖାଳ ଭାତ ଅଛି ଆଉକିଛି ଖୋଜିବିନି ପଖାଳଭାତକୁ ଆଳୁ ଭଜା ଆଉନହଲେ ଗରମ ଭାତକୁ ସାଧା ଆଇଟମ୍ ଯେ ମତି କ ଭାତଡାଲମା, ସନ୍ତୁ ସନ୍ତୁଳା ପାଘରା ମାନେ ପାଗ ଆପଣଙ୍କୁ କଣ ଭଲଲାଗେ ଖାଇବାକୁ?
ଆବର। ଯେତେ ଭଲ କରୁ।